ହ୍ୟାଲୋ।
ନମସ୍କାର ମ୍ୟାଡ଼ାମ୍।
ହ୍ୟାଲୋ।
ହ୍ୟାଲୋ ନମସ୍କାର ମ୍ୟାଡ଼ମ୍।
ନମସ୍କାର କଣ କେମିତି ଅଛନ୍ତି? କେମିତି ଅଟନ୍ତି?
ହଁ ମ୍ୟାଡାମ ହଁ ଭଲ ଅଛି ମୁଁ ଆଉ, ତମେ କେମିତି ଅଛ?
ମୁଁ ବି ବହୁତ ଭଲ ଅଛି
ଆପଣ କେମିତି ଅଛନ୍ତି?
ବଢିଆ ବଢିଆ ଅଛି ବର୍ଷା ହଉଛି କି ନାଇଁ?
ହଁ ବର୍ଷା ହଉଚ ତ ବର୍ଷା ପ୍ରବଳ ହେଇକି ପୁରା ମାନେ ଅସମ୍ଭାଳ ହେଇଗଲାଣି ରାସ୍ତାଘାଟରେ ପୁରା ଅ ମାନେ
ପାଣି ଜମିଗଲାଣି ହଁ କରରା ହଁ ଏବେ ତ ଦେଖନ୍ତୁ ଏବେ ବର୍ଷାରେ ଏମିତି ହଉଛି ଯଦି ବର୍ଷା ଦିନରେ ବର୍ଷା ହେଲେ କେତେ ଯେ ଲୋକମାନେ କଷ୍ଟ ପାଉଛନ୍ତି ତାର କିଛି ହିସାବ ନାହିଁ ମ୍ୟାଡ଼ାମ।
ନିହାତି ନିହାତି ମାନେ ବର୍ଷା କୁ ଗ୍ରୀଷ୍ମ ଋତୁର ପ୍ରଭାବ ଯୋଗୁ ଲୋକମାନେ ବର୍ଷାକୁ ଜଗିଥାନ୍ତି କିନ୍ତୁ, ସ୍ୱଳ୍ପ ମାତ୍ରାରେ ବର୍ଷା ହେଲେ ଗୋଟେ ଖୁସି। ଲାଗିବ ଆନ୍ ଯୋଉ ଗ୍ରୀଷ୍ମର ପ୍ରଭାବରୁ ବଞ୍ଚି ପାରିବ। କିନ୍ତୁ ଜୋ କିନା ବର୍ଷା ହେଇଗଲେ ନଦୀ ନାଳ ନର୍ଦ୍ଦମା ସବୁ ବହି ଯାଉଛି ବହୁତ ଅସ୍ତବ୍ୟସ୍ତ ଲାଗୁଛି ଜୀବନ
ହଁ ଯଦି ଦେଖିବାକୁ ଗଲେ ସେ ସହରୀ ଜୀବନ ହ ଗୋଟେ ପ୍ରକାରର ଯଦି ଗାଁ ସେମାନଙ୍କର ତ ମାଟି କାଦୁଅର ରାସ୍ତା ତା ଥାଏ ନା। ଯଦି ସେମାନେ ମାଟି କାଦୁଅ ରାସ୍ତାରେ ଯଦି ବର୍ଷା ହେଇଯାଏ ସେ କାଦୁଆ ପଚପଚ ହେଇଯାଏ କୌଣସି ଗାଡି ମ୍ ଗଲେ ଲୋ ଲୋକମାନଙ୍କ ଦେହରେ ଆସିକି କାଦୁଅ ପଡେ଼। ଏଇଟା ଆପଣ କେବେ ଜାଣିଛନ୍ତି?
ନିହାତି ଭାବରେ ଦେଖନ୍ତୁ ଏବେ ଦେଖନ୍ତୁ ପୁରା ଗାଁ ଗହଳିରେ ଆପଣ ଯଦି ଆପଣ କହିଲା ଭଳିଆ ପୁରା ରାସ୍ତା ଟା ପୁରା ମାଟି ରାସ୍ତାଟା ଟା ଆଉ ଯେତେବେଳେ ବର୍ଷା ହେଇଯାଏ ସେ ରାସ୍ତାରେ ପୁରା କ ଚଡ଼ା ହେଇଯାଏ ସେ ରାସ୍ତା ପୁରା ମାନେ ଗାଡ଼ି ଯିବାର ସମ୍ଭବ ନଥାଏ। ତ ଗାଁ ଅଞ୍ଚଳରେ କୌଣସି ଜିନିଷ ଯଦି ଦରକାର ହୁଏ ବହୁତ ଅସୁବିଧା ର ସମ୍ମୁଖୀନ ହେଇକି ସେମାନେ ଯିବା ଆସିବା କରନ୍ତି ତତ୍ ସହିତ ଯଦି ଗଛ ଗୋଟେ ପଡିଯିବ ବିରାଟ ଗ ଛଟେ ତ ସେଇ ଦିନ ସେଇ ତିନି ଚାରି ଦିନ ସେମାନେ କୁଆଡେ ଯାଇପାର
ପୁଣି ତିନି ଚାରି ଦିନ ବିଦ୍ୟୁତ ବି କଟିଯାଏ ମ୍ୟାଡାମ୍। ଖାଲି। ତିନି ଚାରି ଦିନ ଯାଏ ଘରେ କିଛି ବିଦ୍ୟୁତ ନଥିବ ସେମିତି ଲୋକମାନେ ଅନ୍ଧାରେ ରହୁଥିବେ କେତେ କଷ୍ଟମୟ ଜୀବନ କହିଲେ? ମତେ ଦେଖିଲେ ଭାରି ବିକଳ ଲାଗେ ସେଇ ଲୋକମାନଙ୍କୁ।
ଠିକ୍ ସଠିକ୍ କଥା କହିଲେ ଆପଣ ମାନେ ବର୍ଷା ଋତୁରେ ତ ବିଦ୍ୟୁତ୍ କଟିବା ଟା ଏକ ନିହାତି ଏକ ମାନେ ଯୋଉ କହୁନାହାନ୍ତି କି ପ୍ର କାଟ ସତ୍ୟ ଘଟଣା ତ ବର୍ଷା ଋତୁ ମାନେ ବିଦ୍ୟୁତ୍ ବର୍ଷା ଋତୁ ମାନେ ବିଦ୍ୟୁତ କାଟ ହବ ସହରୀ ଅଞ୍ଚଳରେ ଏତେ ହୁଏନି କିନ୍ତୁ ଗ୍ରାମ ଗୁଡାକରେ କଣ ହୋଇ ଯାଏ ନା ସେ ବ ବର୍ଷା ହେଲା ମାନେ ସେଇ ଦୁଇ ତିନି ଦିନ ବିଦ୍ୟୁତ କାଟ ହବ ଦୁଇ ତିନି ଦିନ ମୋବାଇଲ ଯୋଉ ନେଟୱାର୍କ ରହିବନି ଅଁ ସମଗ୍ର ଜନତା ବହୁତ ହନ୍ତସନ୍ତ ହେଇକି ରୁହନ୍ତି ମୁଁ କହିବାକୁ ଯାଉଛି କହିବାକୁ ଗଲେ ଆପ୍ ଆପଣ କଣ କହୁଛନ୍ତି?
ଆପଣ ଆପଣ ଗ୍ରାମରେ ରହୁଛନ୍ତି ନା ସହର? ରେ ରହୁଛନ୍ତି?
ମୁଁ ମୁଁ ଆକଚୁଲି ମୁଁ ଚାକିରୀ କରୁଛି ଗ୍ରାମରେ। ଆ ଆମ ଘର ହଉଛି ଆ ସହରରେ ତ ସେଇ ହିସାବ। ରେ ମୁଁ ଦି ବର ଷା ଋତୁରେ ଦି ଦିଟା ଜାଗା ଯାକ ବହୁତ ହିଁ ହନ୍ତସନ୍ତ ହେବାକୁ ପଡୁଛି। ଅ ଆପଣ ଆପଣଙ୍କର ଅଞ୍ଚଳରେ। କେମିତି ବର୍ଷାର ପ୍ରଭାବ।
ହଁ ମୁଁ ତ ସହରରେ ରହୁଛି ମୁଁ ତ ଏବେ ସବୁ ପ୍ରତିଯୋଗି ମୂଳକ ପରୀକ୍ଷା ନିମନ ତେ ନିଜ ନିଜକୁ ପ୍ରସ୍ତୁତ କରୁଛି କି ଦେଖିବାକୁ ଗଲେ ଆମ ସହରରେ ଯେବେ ବର୍ଷା ହୁଏ କିଛି ବିଦ୍ୟୁତ କାଟ ହୁଏ ସହର ହେତୁ ଯେହେତୁ ମୁନିସିପାଲିଟି ଏରିଆ ମୁନିସିପାଲିଟି ଜାଗା ବେଶୀ ସମୟ କଟେନି ପଳେଇ ଆସେ ଯଦି ଆଉ ଯଦି ବି କଟିଗଲା। ବାହାରୁ। କୁ ବାହାରୁ କେଉଠୁ ଆଣିକି ଘଣ୍ଟାଟେ ଦିଅନ୍ତି ଆଉ ଘଣ୍ଟାଟେ କାଟନ୍ତି ଏମିତି କରିଦେଲେ ବାର ଘଣ୍ଟା ଆମର ଯେମିତି ହେଲେ ବିଦ୍ୟୁତ ରହିବ ବାର ଘଣ୍ଟା କଟିଲେ ଯାଉ ପଛେ ଏଇଟା ତ କିଛି ପରିମାଣରେ ଆମ ପାଇଁ। ଭଲ କିନ୍ତୁ ଗ୍ରାମରେ ତ ଏହାର ପୁରା ଓଲ ସ୍ଥିତି ହୁଏ ମ୍ୟାଡ଼ମ।
ଗ୍ରାମରେ କଣ ହ ହୁଏ ଜାଣିଛନ ନା ହଁ। ହଁ ତ ଗ୍ରାମରେ କଣ ହୁଏ କି ଆ ଗ୍ରାମରେ ସ-ସବୁ ଲୋକଙ୍କର ଚାଳ ଛପର ଘର ପୁଣି ବର୍ଷା ଖାଲି ହେଇଥିଲେ ଚଳିଥାନ୍ତା ବର୍ଷା ସହିତ ଘୂର୍ଣ୍ଣିଝଡ଼ ଭଳିିଆ ବହୁତ ପ ପବନ ମଧ୍ୟ ଆସେ ହଁ ବାତ୍ୟା ଭଳିଆ ବହୁତ ପବନ ଆସେ ତ ସେ ପବନରେ ନିରୀହ ଜନତା ଗ୍ରାମବାସୀ ମାନଙ୍କର କଣ ହେଇଯାଏ ଚାଳ ଛପର ସବୁ ଉଡିଯାଏ। ତ ଚାଳ ଛପର ଉଡିଯିବା ଫଳରେ ଏତେ ବର୍ଷା ହେବା ମା ମାତ୍ରାରେ ସେମାନେ ସେମାନଙ୍କର ରହିବା ପାଇଁ ଜାଗା ନଥାଏ କି ବର୍ଷା ସମୟରେ ସେମାନେ ରୋଷେଇ କରିବେ ବା କୋଉଠି ତାଙ୍କର ଚୁଲି ତ ପୁରା ଭାସି ଗଲାଣି ତ ସେ ରୋଷେଇ କରିବେ ବା କୋଉଠି ଇଆଡେ ତାଙ୍କମାନଙ୍କ ପା ପାଖରେ ଆହାର ବା ଖାଦ୍ୟ ବି ନ ଥାଏ। ତ ଏ ଭଳି ଜୀବନ ଯାପ ଯାପନ ଆଁ। ସ-ସ-ସ୍ଵାଧୀନ ହଁ। ସ୍ଵାଧୀନ ହେଇକି ଭାର ତ ହଁ। କୁହନ୍ତୁ ମ୍ୟାଡାମ କୁହନ୍ତୁ ହୁଁ
ପ୍ରତ୍ୟେକ ଜାଗାରେ ସରକାରଙ୍କ ତରଫରୁ କିଛି କି ରିଲିଫ୍ ବଣ୍ଟନ କରାଯାଛି ଯାହା ଯେତେବେଳେ ଯଉମାନେ ଅସହାୟ ଲୋକ ଯାହାର ଘର ଭାଙ୍ଗି ଯାଇ ଥିବ ଯଦି ବନ୍ୟା ବାତ୍ୟାରେ ସେମାନଙ୍କୁ ଅଲଗା କଳେ କ ମ ହବ ତାଙ୍କୁ ସ୍ଥାପନ କରାଯାଏ ତମେ ଏଇଠି ରୁହ ଆଉ ସେମାନଙ୍କୁ କିଛି ରନ୍ଧନ ଜାତ ଦ୍ରବ୍ୟ ହଉ ଭାତ ଡାଲି ଦିଆଯାଏ ନହେଲେ ତାଙ୍କୁ ପାଉଁରୁଟି କ୍ଷୀର ଆଉ ତାଙ୍କର ଯାହା ଆବଶ୍ୟକ ମାନେ ଅତ୍ୟନ୍ତ ଆବଶ୍ୟକ ତା ବୋଲି ନୁହଁ ଯେ ସବୁ ଦେଇଦେବେ ଯେଉଁଟା ଗୋଟେ ମଣିଷର ବଞ୍ଚିବା ପାଇଁ ନିହାତି ଆବଶ୍ୟକ ନିହାତି ଦରକାର ଖାଇବାଟା ଖାଇବାଟା ଦେଇଥାନ୍ତି ଏଇଟା ଗୋଟେ ସଵାଗତ ଯୋଗ୍ୟ ପଦକ୍ଷେପ ବୋଲି ମୁଁ ଭାବେ ସରକାରଙ୍କର ଆପଣ
ନିହାତି ନିହାତି ଭାବରେ ଯେଉଁ ସରକାରଙ୍କ ତରଫରୁ ଯେଉ ରିଲିଫ ବଣ୍ଟନ କରାହୁଏ ବା ଲୋକ ଙ୍କର ଉ ଲୋକଙ୍କର ହିତ ହିତ ପାଇଁ ସେମାନଙ୍କୁ ଗୋଟେ ଉଚ୍ଚ ଜାଗାରେ ନେଇକି ରଖ। ରଖାଯାଏ ତାଙ୍କର ଦେଖଭାଲ କରାଯାଏ ଏବଂ ତାଙ୍କ କୁ ଖାଦ୍ୟ ଚୁଡା କଦଳୀ ଯାହା ବି ହଉଛି ତାଙ୍କୁ ଦିଆଯାଏ ସେଟା ନିହାତି ସ୍ଵାଗତ ଜନକ କିନ୍ତୁ ଆମେ ଯଦି ଦେଖିବା ବିଭିନ୍ନ ଗାଁ ରେ ଯୋଉଠି କି ଅ ପ୍ରସାଦ ପ୍ରାସନର ଅ ହାତ ମାନେ ପ୍ରଶାସନର କାର୍ଯ୍ୟକଳାପର ବହୁତ ଦୂରରେ ଯୋଉ ବିଭିନ୍ନ ଗାଁ ଗୁଡାକ ଥାଆନ୍ତି। ଯୋଉ ଗଡାକ ବହୁତ ଭିତରିଆ ଗାଁ ଗୁଡାକ ସେଇ ଯୋଉ ଗାଁ ଗୁଡାକରେ ଆଜି ପର୍ଯ୍ୟନ୍ତ ମାନେ ସେଇ ସୁବିଧାଟା ପହଞ୍ଚି ପାରିନାହିଁ। ତ ବର୍ଷା ଋତୁରେ ସେମାନେ ବର୍ଷା ଋତୁରେ ସେମାନେ ପୁରା ହନ୍ତସନ୍ତ ହେଇଯାଆନ୍ତି ଏବଂ ତାଙ୍କ ଏଇ ଯୋଉ ତିନି ଚାରି ଦିନ ସେ ଯୋଉ କଷ୍ଟ ପାଆନ୍ତି ପୁଣି ସେଇ କଷ୍ଟରେ କେତେ ଯେଉଁ ଆମର ବୟସ୍କିଆ ଲୋକ ଗୁଡ଼ାକ ଥାଆନ୍ତି ସେମାନଙ୍କର ମୃତ୍ୟୁ ବି ହୋଇଯାଏ। ଶୀତ ମାଧ୍ୟମରେ ପୁରା ପାଣି ହଁ
ମୁଁ ବି ଏବେ ଦୂରଦର୍ଶନରେ ଦେଖିଥିଲି ଦୂରଦର୍ଶନରେ ଏବେ ପ୍ରତ୍ୟେକ ବୋଧେ ଦୁଇ ଦିନ ପୂର୍ବର କଥା ନା କଣ ଏତି ଏମିତି ଭିତର ଭିତର ଜଙ୍ଗଲ ଭିତରେ ଗ୍ରାମ ଅଛି ଯୋଉଟା କି ଆମର ପ୍ରଶାସନ ଜାଣିନାହିଁ କି ହଁ ଏଇଠ ବି ଗୋଟେ ଗାମ ଅଛି ତା ପ୍ରତି ଆମେ କେମି ନିଜକୁ ସତର୍କ କରାଇବା ତାଙ୍କୁ ବି ବିଦ୍ୟୁତ ଦେବା ତାଙ୍କୁ ପାନୀୟ ଜଳ ଯୋଗେଇ ଦେବା ଜାଣିଛନ୍ତି ଏମିତି ଲୋକ ବହୁତ ବାଟ ଚାଲି ଚାଲି ପାଣି ଆଣିବାକୁ ଯାଉଛନ୍ତି ମୁଁ ଦେଖିଥିଲି ଥରେ ଜଣେ ଯାଉ ଯଉ ସେ ଉଚ୍ଚ ଜାଗାରୁ ଆସିଲା ବେଳେ ଗୋଡ ଖସିକି ସେ ମୃତ୍ୟୁବରଣ ମଧ୍ୟ କରିଥିଲା ଆଉ ମୃ ମୁତ୍ୟୁ ବରଣ କରିଥିଲା ଦେଖୁଥିବେ ବନ୍ୟା ହଁ। ବନ୍ୟାରେ ଯ ବନ୍ୟା ତାଙ୍କର ତାଙ୍କ ରାସ୍ତା ବି ଖରାପ ହେଇଯାଇଥିବ ତ ସେ ଜଣେ ମୃତ୍ୟୁବରଣ କଲେ ବି ତାଙ୍କୁ ହଠାତ୍ ଆମେ ସରକାରୀ ଡାକ୍ତରଖାନାକୁ ଆଣିବା ଯଦି ଆମ୍ବୁଲାନ୍ସ ଦ୍ୱାରା ସେତେ ବି ସମ୍ଭବପର ହୋଇଇପାରୁନାହିଁ।
ହୁଁ ହଁ ଭାବନ୍ତୁ ଏମିତି ଏମିତି ଯୋଉ ସାଧାରଣ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରେନି। ତ ଭାବନ୍ତୁ ଏଇ ବର୍ଷା ସମୟରେ ଯେତେବେଳେ ନିହାତି ଆବଶ୍ୟକତା ଥାଏ ସେତେବେଳେ ଖାଦ୍ୟ ବା ସାହାଯ୍ୟ ବା ଆମ୍ବୁଲାନ୍ସ କଣ ପହଞ୍ଚି ପାରିବ କି? ବାସ୍ତବରେ ଏଇ ଜିନିଷ ଗୁଡାକ ଭାବ ଦେଲେ ହୃଦୟକୁ ବହୁତ ଆଘାତ ଆସେ। ଯେ ସ୍ଵାଧୀନତା ହୋ ହୋଇ। କେତେ ବର୍ଷ ହେଲାଣି କିନ୍ତୁ ଆମ ଲୋକ ସେଇ ଅଭାବରେ ଏବେ ପର୍ଯ୍ୟନ୍ତ ବାନ୍ଧି ରହି ଅଛନ୍ତି ଆ ବର୍ଷା ସେମାନଙ୍କୁ ଏତେ ହଁ ହଁ ମ୍ୟାଡ଼ମ କୁହନ୍ତୁ।
ଦେଖୁଛି ଆମେ ଯେଉ ଯୁବକ ଅବସ୍ଥାରେ ଅଛି ଯୁଗୁ ଆମର ୟଙ୍ଗ ଆମର ଯୁବ ଅବସ୍ଥା ପିଢ଼ିର ଯେତିକି ବି ଅଛନ୍ତି। ଯଦି ଆମେ ଜୋଉ ଯାଉ ର୍ଯ୍ୟ ଭ୍ରମଣ କରିବା ପାଇଁ ଆମେ ଇଆଡ଼େ ସିଆଡ଼େ ଜାଗା ନ ଯାଇ ଏମତି ଦୁର୍ ଗମ ଅଞ୍ଚଳକୁ ଯାଇ ଦେଖିଲେ ହୁଅନ୍ତା କି କିଏ କିଏ ଅଛନ୍ତି ତାକୁ ଯଦି ଆମେ ପ୍ରଫାସନକୁ ଅବଗତ କରାନ୍ତେ ବୋଧେ ଆମ ଦ୍ୱାରା କିଛି ସେମାନେ ଉପକୃତ ହୋଇଇପାରନ୍ତେ।
ହୁଁ ନିହାତି ଭାବରେ। ଏକ ବାସ୍ତବିକ ସୁନ୍ଦର କଥାଟା ଆପଣ କହିଲେ। ଯୁବପିଢି ହିସାବରେ ଆମ ସମସ୍ତଙ୍କର କେବଳ ଯେ ଗଣମାଧ୍ୟମ ର ଏହା କର୍ତ୍ତବ୍ୟ ନାହିଁ।
ହଁ।
ତା କର୍ତ୍ତବ୍ୟ ହଉଛି ପ୍ରତ୍ୟେକ ଯୁବ ପିଢ଼ିର କର୍ତ୍ତବ୍ୟ ସେ ଯାଇକି ନିଜର ଏରିଆ ର ବହୁତ ଦୂର ଦୂରାନ୍ତ ଗାଁ ର ଗାଁ ର ଖବର ଯେପରି ପ୍ରଶାସନ ପାଖକୁ ପଠେଇବେ ଆଉ ସମସ୍ତେ ଏକଜୁଟ ହୋଇକି ପ୍ରଶାସନିକ ଅ ସାହାଯ୍ୟ ଲୋଡ଼ିବା ପାଇଁ
ଏକ ସତ କଥା ପ୍ରତ୍ୟେକ ଜାଗକୁ ଭ୍ରମଣ କରିବା ଆବଶ୍ୟକ ଆମେ ଯେ ଯୋଉ ଜାଗା ସ ପୁରା ଅଧିକ ଆଧୁନିକୀକରଣ କରାହେଇଛି ଯୋଉ ଜାଗାରେ ଆମର ମନୋରଞ୍ଜନ କାର୍ଯ୍ୟକ୍ରମ ହଉଛି ଆମେ ସେଇ ଜାଗାକୁ ଯିବା ପାଇଁ ସମସ୍ତେ ପ୍ରସ୍ତୁ ରହୁଛେ ବହୁତ ଆମ ମଧ୍ୟରେ ଉତ୍ସୁକତା ରହୁଛି। ଆନନ୍ଦ ରହୁଛି ଉନ୍ମାଦନା ରହୁଛି। କିନ୍ତୁ ସେଇ ଯଉ ଗୁଡ଼ାକ ଅଗନ୍ତବ୍ୟ ଦୁର୍ଗମ ରାସ୍ତା ଗୁଡ଼ାକୁ ଯଦି ଆମେ ପୁଣି ଥରେ ଉଦ୍ଭାବନ କରନ୍ତେ କି ଏତେ ବଢ଼ିଆ ହୁଅନ୍ତା। ଗଣମାଧ୍ୟ
ନିହାତି ନିହାତି ଭାବରେ ଆମେ ଆମେ ନିଜକୁ ଗୋଟେ ଗଣମାଧ୍ୟମ ହିଁ ଭାବିବା କଥା କାହିଁକି ନା ଅନ୍ୟାୟ ଯଦି ଦେଖିକି ଆମେ ଆ ଆଖି ମୁୁଜି ଦଉଛେ ତେବେ ଆମେ ଗୋଟେ ମଣିଷରେ ଗଣୀୟ ହେବାନି।
ସେଇୟା ମଣିଷ ହେଇକି ବି ମଣିଷତ୍ଵ ନାହିଁ।
ତେବେ ଆମେ ସମସ୍ତେ ଯଦି କିଛି ଲୋକ ଦୁଃଖ ପାଉଅଛନ୍ତି ତାଙ୍କ ପାଇଁ ଆମେ ତାଙ୍କୁ ଆମେ ଆର୍ଥିକ ସାହାଯ୍ୟ ନ କଲେ ବି ତାଙ୍କ ପାଇଁ ଆମେ ଗୋଟେ ଆବାଜ ହେଇପାରିବା ସେ ଆ ବା ସୁଧା କ ମୁଁ ପ୍ରତ୍ୟେକ ଯୁବପିଢିଙ୍କ ଠୁ ଆଶା କରୁଅଛି
ହଁ ସେଇଟା କେବଳ ଆମଠୁ ବି ଆମ ଆମେ ମାନେ ଚାହିଁଲେ ହିଁ ସେ ସମ୍ଭବପର ହେଇପାରିବ ଆଉ ଏ ବିଷୟରେ ଆମେ ଦେଖିବା ଦରକାର କି କଣ ଭଲ କାମ କଲେ ଏ ଆମେ ଏହାର ଉନ୍ନତିକରଣ କରିପାରିବା
ପ୍ରତ୍ୟେକ ଯୁବପିଢିଙ୍କୁ ଅ ନିଜର ଯୋଉ କ୍ଷେତ୍ରରେ ନିଜର ଯୋଉ ଜାଗାରେ ଯାହା ସୁବିଧା ଅସୁବିଧା ଅଛି ସେହା ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ସଚେତନ କରାଇବା ଦରକାର ଯୋଉଭଳିଆ ପ୍ରଶାସନିକ ସାହାଯ୍ୟ ଯାହା ବି ଦରକାର ପ୍ରତ୍ୟେକ ଜନତା ପାଇବାର ନିହାତି ଆବଶ୍ୟକ ଅଛି
ଅତ୍ୟନ୍ତ ମ୍ୟାଡାମ ଆପଣ ସଠିକ କଥା କହିଲେ ଏସବୁ ଜିନିଷକୁ ଆମେ ହୃଦୟଙ୍ଗମ କଲେ ସେମାନଙ୍କୁ କିଛି ସାହାଯ୍ୟ କଲେ ଆମେ ବୋଧେ ବହୁତ କିଛି କଲା ଭଳେ ଲାଗିବ ଗୋଟେ ଆତ୍ମତୃପ୍ତି ମିଳିବ ଆତ୍ମସନ୍ତୋଷ ମିଳିବ ହଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ ନୂଆ ଜିନିଷ ଜାଣିବାକୁ ପାଇଲି
ହଉ ମ୍ୟାଡ଼ାମ ଧନ୍ୟବାଦ
ଧନ୍ୟବାଦ ଧନ୍ୟବାଦ ହଉ ମ୍ୟାଡ଼ାାମ ରହିଲି ନମସ୍କାର
ନମସ୍କାର